ହ୍ୟାଲୋ। ହଁ କଣ କରୁଛନ୍ତି?
ଏଇଠି ବସିଥିଲି ଆଉ।
ବର୍ଷା ହଉଛି ଏବେ ମୁଁ ବି ଏଇଠି ବସି ତିଲି
ମୁଁ କହିଲି ଆଉ ବର୍ଷା ପାଗରେ କଣ ଖିଆ ପିଆ ଏଇନିକା
ହଁ। ମୁଁ ଏବେ ଚାହାକୁ ଘରେ ପକୁଡି ଆଉ ପାମ୍ପଡ ହେରିକା ଛାଣିବି ବୋଲି କହୁଥିଲେ। ବର୍ଷା ପାଗରେ ତ ସବୁ ଏମିତି ଖାଇବା ପାଇଁ ପସନ୍ଦ କରନ୍ତି ନା। ଏ ମତି ଚୋବା ଚୋବି ହଉ ମୁଢି ମିଶ୍ଚର ହେରିକା ଯେମିତି ସେମିତି ଆଉ।
ହଁ ହଁ ମତେ ତ ମୁଢ଼ି ମିଶ୍ଚର ବି ଭଲ ଲାଗେ। ନାଇଁ ମ ମାମାକୁ କହୁଥିଲି ଟିକେ ମୁଣ୍ଡ ଟା ବିନ୍ଧୁଥିଲା ଯେ କହିଲି ଟିକେ ଚାହା କରିଦବା ପାଇଁ ଟିକେ ଚାହାଟା ପିଇଦେଲେ ଟିକେ ଭଲ ଲାଗିବ ଆଉ।
ହୁଁ।
ଆଉ ଏ ବର୍ଷ ଆପଣ ଖୁଦୁରୁକୁୁଣି କରିବେ ନା କରିବେନି?
ନିହାତି ଖୁଦୁରୁକୁଣୀ ତ ଝିଅ ମାନଙ୍କର ପର୍ବ ଖୁଦୁରୁକୁଣୀ କେମିତି ଛାଡିବୁ। ଏଇଟା ଭାଇମାନଙ୍କ ପାଇଁ ଯେହେତୁ ହଁ ଆମର ଏଇଠି କରୁଛୁ। ଏଠି ସବୁ ଝିଅ ମାନ ସବୁ ଏକାଠି ହଉଛୁ ମାଇକ୍ ଫାଇକି ଠାକୁରଙ୍କୁ ଆଣିକି ସବୁ ଡେକୋରେଟ କରିକି ପୂଜା କରୁ ଡ୍ୟାନ୍ସ ବି କରୁ। ସାଙ୍ଗମାନେ ସମସ୍ତେ ସବୁ ଝିଅ ବଡ ଆମେ ପିଲା ସମସ୍ତେ ମିଶିକି ଡ୍ୟାନ୍ସ ବି କରୁ ପୂଜା ସାରିକି। ରାତି ଗୋଟେ ଦିଟା ତିନିଟା ଏମିତି ହେଇଯାଏ ଯେ ଆମ ସାହି ଲୋକ ବି ଆସନ୍ତି ମାନେ ସେମାନେ ବି ଶୁଅନ୍ତିନି ବହି ପଢାଯାଏ ନା ସମସ୍ତେ ଶୁଣିବା ପାଇଁ ଆସନ୍ତି ତ ଆମେ ବି ଡେଲି ହଁ ମୁଁ ବହି ପଢେ। ନାଇଁ ମୁଁ ବି ପଢେ ଆମ ସାଙ୍ଗମାନେ ସବୁ ଏକାଠି ହେଇକି ବସିକି ପଢୁ।
ହୁଁ ହୁଁ ନାଇଁ ଆମର ପ୍ରାୟ ମୁଁ ପଢେ। ଆଉ ଗୋଟେ ସାଙ୍ଗଟେ ଅଛି ଆମେ ଦି ଜଣ ଆଙ୍କ ମିଶିକି ନାପଢୁ ଆଉ।
ଉଁ ହୁଁ ଏବର୍ଷ ତ ସବୁ ବଡ ପିଲାରା ଯୋଉମାନେ ଥିଲେ ମାନେ ପୂଜା କରନ୍ତି ମାନେ ୟ ତାପରେ ତାପରେ ଏମାନେ ଗଲା ପରେ ତାପରେ ଯୋଉମାନେ ଥିବେ ବଡ ସିଏ ପୂଜା କରିବେ ତାପରେ ଏ ଏମିତି ଯିବା ସେତେ ଲାଗିଥିବ ଯେ ଏ ବର୍ଷ କେହି ନାହାନ୍ତି ପୂଜା କରିବା ପାଇଁ ବଡ ପିଲା ତ ମୁଁ ଏ ବର୍ଷ ଅଛି। କି ମୁଁ ବି ପୂଜା କରିବାରେ ହଁ ହଁ।
ଆଛା। ହଁ ଆମେ ଆମର ତ ସେମିତି କୋଠିନାହାକାଣୀ ହୁଅନ୍ତି। ଏବେ ତ ଆଉ କଣ କହିଲେ ଆମର କରିବେ ପୁଣି ମାଡଡୋଗୋଳ? କଳି କଜିଆ ଲାଗିବେ। ପୁଣି ହେଟୁ ନିଜେ ନିଜେ ସବୁ ଆସିକି ପୁଣି ପେ ଏକାଠି ହେବେ। ସେଇନା ମାଡୋଗୋଳ, ସେଇନା ଫୁଣି ସାଙ୍ଗ। ଏମିତି ହୁଅନ୍ତି ଆଉ। ତାଠିଆର ଝିଅପିଲା ଝିଅପିଲା ଯୋଉଠି ମାନେ ସେଇଠି ମାଡଗୋଳ।
ହଁ।
ଆମେ ତ ସବୁ ରବିବାରେ ତ ଏକାଠି ବି ଖାଉ। ଏ ସବୁ ରବିବାରେ ମାନେ ଏକାଠି ପୂଜା ସଲେ। ଜଣଙ୍କଘର କୁ ପଳେଇବୁ ସମସ୍ତେ ସେଇଠି ମାନେ ମାନେ ଭୋଜି କରୁନା ସମସ୍ତେ ନିଜ ନିଜ ଘରୁ ଯାହାର ଯାହା ହେଇଥିବ ରୋଷେଇ ବାସ ସବୁ ମାନେ ନେଇକିନା ଯିବୁ। ଏକାଠି ବସିକିନା ଖାଇବୁ ଏଟା ଗୋଟେ ମଜା ଲାଗେ ଆଉ।
ହୁଁ।
ଲାଷ୍ଟ ଦିନ ତ ସେମତି ସମସ୍ତଙ୍କ ଘରେ ପିଠାପଣା ହୁଏ। ଉଁ। ସମସ୍ତେ ସେଇ ମାନେ ଠାକୁରଙ୍କ ପାଖକୁ ପୁରା ନେଇକିନା ଯାଉ। ସେଇଠି ସେ ଠାକ କୁରଙ୍କ ପାଖରେ ବସିକି ଖାଉ ରାତିରେ ଆଉ। ଆନ୍ଦୋଉ ଭୋଗ ବହୁତ ହୁଏ ସେଗୁଡା ତ ଖାଇଦୋଉ। ଆଉ ଏଇଗୁଡା ଖାଇବାକୁ ଇଚ୍ଛା ହୁଏନି। ଅଳ୍ପ ଅଳ୍ପ ଖାଉ ଆଉ।
ହୁଁ ଆପଣ କେବେ ଏମତି କୋଠିନାଗ ହେଇଚନ୍ତି?
ହଁ କୋଠିନାଗ ନେଇଁ ହେଇଚ।
ହୁଁ ହୁଁ।
ଆମ କୋଳ ରେ ଆମେ ହେଇଥିଲୁ। ସବୁବେଳେ ମାନେ ପାଞ୍ଚ ପାଳିଆ କରିଚନ୍ତି ନା ନାହିଁ?
ଆସନ୍ତି ଆପଣ ଖୁଦୁରୁକୁଣି ଓଷା ଟାଇମରେ ନାଁ ନାଇଁ ଆସନ୍ତିନି?
ହଁ ହଁ ଫାଷ୍ଟ ବର୍ଷ ଆସିଥିଲି ସବୁ ବର୍ଷ ଆସ ସେଆକୁ ଟିକେ ସୁବିଧା ହୋଉନି। ପ୍ରଥମ ବର୍ଷ ଟା ଥିଲ ବାହାଘର ହଁ ଯୋଉ ବର୍ଷ ହେଇଥିଲା ସେଇ ବର୍ଷ ଆସତିଲି। ଆଉ ତାପରେ ଆଉ ଆସିନି ଏଇଠି ଦି ବର୍ଷ ହେଲାଣି ଆସି ଆସିନି ଏଇ ବର୍ଷ ଭାବୁଚି କି ଆସ ସିବି ବୋଲି। ଏ ବର୍ଷ ଭାବିପାରୁନି କୋଉଠିକି ଆସ ସେ ଏବେ ତ ବହୁତ ଦିନ ହବ ମାନେ ରହିଗଲିଣି ଟିକେ ଏଇ ଟିକେ ବାପଘରେ। ଦେଢ ମାସ
ହଁ ଗାଁ ରେ ବି ଏବେ ରଥଯାତ୍ରା ଅଛି ସାରିକି ଏକାତରେ ଯିବେ ଭାରି ଆଉ।
କାଇଁ ନାଇଁ ଦିନେ ଦିନେ ଘରୁ ମାନେ ଡାକରା ଆସିଲାଣି ଆଉ ରହିହବନ ମୁଁ କାଲି ପହର ଦିନ ବୁଧବାର ଦିନ ପଳେଇବି। ଆଉ ଦେଖିବା ଭାବୁଚି କୋଉଠିକି ଆସ ସିଏ ମୁଁ ନିଜେ ବି ଭାବି ପାରୁନି କି ରାକ୍ଷୀ ପୂର୍ଣ୍ଣିମାକୁ ଆସିବି କି ଖୁଦୁୁରୁକୁଣ କିି ଆସିବି? ଦେଖାଯାଉ ଯୋଉଠିକି ସୁବିଧା ହବ ଆସିବା ଆଉ। ଘରେ ଯୋଉଠିକି ଛାଡିବେ ଆଉ।
ହଁ ସେଇଟା ତ ବାହାଘର ପରେ ସବୁ ଶାଶୁ ଶଶୁରଙ୍କ ଅନୁସାରେ ସେ ଯୋଉଠିକି ଛାଡିକେ ଯିବ।
ହେ ମ ସ୍ୱାମୀ ତ କହିଲେଣି ତୁ ଏତେ ଦିନ ହେଲାଣି ଯାଇକି ରହିଲୁଣି ସେଠି ଗୋଟେ ମସ୍ତି କରୁଚୁ। ଆଉ ତତେ ଆଉ ଛଡା ଛୁଡି ନାହିଁ। ଆଉ ତୁ ଆଉ ଯାଇପାରିବୁନି ତମ ଘରକୁ ଯାଇକି ଯିବୁ ଦି ହଜାର ବତିଶ ମସିହାରେ ଯାଇକି ଯିବୁ। ମୁଁ କହିଲି ହଁ ହଁ। ମୁଁ କହିଲି ହଉ ଆଉ ବତିଶ ମାସରେ ଆସିବି ଆଉ କଣ?
କହିବ ଏତେଳକୁ ମୁଁ ଅନ୍ଧ ହେଇଯାଇଛିଓ।
ହଁ ସେ ସେମିତ ମଜାକ ରେ କହୁଛନ୍ତି ଆଉ।
ହଁ।
ହୁଁ ବ ବର୍ଷା ପକେଇଲାଣି ଆପଣଙ୍କ ଆଡେ?
ହଁ ବର୍ଷା ଏବେ ପକେଇଲା।
ହୁଁ ହୁଁ ମୁଁ ତ ବାହାରେ କଥା ହଉଚି ଯେ ବର୍ଷା ଜୋରସରେ ପକେଇଲାଣି।
ହୁଁ ହୁଁ। ବାହାରେ କଥା ନହଲେ ବି ନେଟୱାର୍କ କଟି ଯାଉଛି ନା ଘର ଭିତରେ ବି ପ୍ରୋବ୍ଲେମ ହେଉଛି। ଆମ ଗାଁରେ ନେଟୱାର୍କ ପ୍ରୋବ୍ଲେମ ଟିକେ ଅଧିକ ହଉଛି ତ ମୁଁ ହଇରାଣ ହେଇଯାଉଛି।
ଉଁ।
ଏବେ ତାହେଲେ ଯିବେ ଭରି ଆପଣଙ୍କ ଶାଶୁ ଘରକୁ?
ହଁ ହଁ ମୁଁ ପଳେଇବି ଏବେ।
ହୁଁ
ଛୁଆ ଗୁଡା ଆସିଲେଣିି ସେଦିନ ତାଙ୍କ ମାନଙ୍କୁ ଭଲ ଲାଗୁନି ତ। ଫୋନ କରଚନ୍ତି। ବାର ବାର କଛନ୍ତି କୋଉଦିନ ଆସିବୁ ମୁଁ ଯାଇସାରନ୍ତିନି ବାପା ଆସିନଥିଲେ ତ।
ଅ ବାପା ମା ବାହାରେ ରହୁଛନ୍ତି ସେ ଆସିନଥିଲେ। ବାପାଙ୍କୁ କହୁଥିଲି କି ନାଇଁ ଏଇ ବୁଧବରେ ପଳେଇବି ବୋଲି ବାପା କହିଲେ ନାଇଁ ମ ଆଉ ମୁ ଏଇନା ଯାଇପାରିବିନି ଆଉ ଆର ବୁଧବାର ଆଡ଼କୁ ଯିବି ତୁ ସେବେ ଯିବୁ ନହେଲେ ଆଉ ମୁଁ କହିଲି ହଉ ଆଉ ବାପାଙ୍କ ସୁବିଧା ଦେ ଖିଆକୁ ପଡିବ ନା ଆଉ।
ହଁ।
ହୁଁ।
ହଁ ଆପଣଙ୍କର ଭାଇ କେତେ ଜଣ ଅଛନ୍ତି?
ଭାଇ ତ ମୋର ସାନ ଭାଇ ଅଛି ଗୋଟେ ଆମେ ଦି ଭଉଣୀ। ଯେ ବଡ଼ ଭା ଙ୍କ ମ୍ୟାରେଜ୍ ହେଇ ସାରିଲାଣି ମୁଁ ଏବେ ଘର ବାପା ମା ଆଉ।
ଆଚ୍ଛା ଆପଣଙ୍କ ଭାଇ କୋଉଥିରେ ପଢୁଚନ୍ତି?
ପୁଅ ଏବେ ପ୍ଲସ ପ୍ଲସ ଟୁ ସେଖେଣ୍ଡ ଇୟର ତ ଏଟା ସେଖେଣ୍ଡ ଇଅର ତ ସାଇନ୍ସ କରୁଚି। ଏଇ ମଠ ଗରଳାଆ କଲେଜ ଜାଣିଥିବେ ସେଇଠି ସେ ପଢୁଚି ଯିବାକୁ ଯିବା ଆସିଆ କରୁଛି। ପଇସା ପତ୍ର ଅଭାବ ଯୋଗୁ ଆମେ ତାକୁ ହେଠି ହଷ୍ଟେଲରେ ରଖିପାଇଲୁନୁ। ଆଉ ଘରୁ ଯିବା ଆସିଆ କରୁଚି ଆଉ।
ଆପଣ ରଜରେ ମାମୁ ଘର ଆଡେ ଯାଆନ୍ତି ନା ନାଇଁ?
ଛୋଟବେଳେ ଯା ଯାଇଥିଲୁ ଏବେ ଆଉ ଯାଉନୁ ଏବେ ତ ସବୁ ଗାଁ ରେ ରଜ ମସ୍ ଉତ୍ସବ ପାଳନ କଲେଣି ତାପରେ ନିଜ ଗା ନିଜ କୁ ସୁନ୍ଦର ଯେମିତି କହିବାକୁ ଗଲେ ଯେ ଏତେ ଅସୁବିଧା ହେଲେ ବି ନିଜ ଗାଁ ନିଜକୁ ଭଲ ଲାଗେ। ଆଉ ଗାଁ ରେ ମହୋତ୍ସବ ହଉଚି ମାନେ ଆଉ କୁଆଡେ ଯିବୁ।
ଆବୀ ମୁଁ କହିଲି ମାମୁଁ ଘରକୁ କେତେଥର ଯାଆନ୍ତି? ମୁଁ କଇଲି ମାମୁ ଘରକୁ କେତେ ଥର ଯାଆନ୍ତି?
ମାମଁ ଘରକୁ ଏମିତି ମାମୁ ଘରେ ଯଦି କିଛି ପଡିଲା ତାଙ୍କ ମନ୍ଦିର ଆ ଏମିତି ମନ୍ଦିର ଫଅରେ କିଛି ଯାତ୍ରା ଫାତ୍ରା ତାଙ୍କ ଆଡେ ବାଲିଯାତ୍ରା ଟା ଭଲ ହୁଏ। ଆଉ ଏମିତି ଅଲଗା ଯାତ୍ରା ଯ ଅଛି ଦୋଳ ପୂର୍ଣ୍ଣିମା ଯାତ୍ରା ତାଙ୍କ ଆଡେ ବଲ ହୁଏ। ଏଇ ଯାତ୍ରା ମାନେ କେବଳ ଏମିତି ବୁଲିବା ପାଇଁ ଯାଉ ଏମିତି କେବେ ଯାଇନୁ। ଯାଇଥିଲି ଯେ ଛୋଟବେଳେ ତ ଜାଣିଥିବେ ଛୋଟବେଳେ କେତେବେଳେ ତାର ମାମୁଁ ଘରକୁ ଯାଇକି ମୁଁ ତ ଛୋଟ ବେଳେ ବି ମାମୁଁ ଘରେ ପଢିଚି।
ସବୁବେଳେ ମୁଁ ତ ସେମିତି ଉଁ ଉଁ ଯାଏ ପ୍ରାୟ ଟାଇମି ସବୁବେଳେ ଯାଏ ମୋ ମାମୁ ଘରକୁ କାର୍ତିକଶ୍ୱର ତାଙ୍କର ସେଠି ବହୁତୁ ଭଲ ହୁଏ। କାର୍ତିକ ପୂର୍ଣ୍ଣିମା ଆଳକୁ ଯାଏ ମାନେ ମାମୁଁ ଘର ସବୁବେଳେ ଆଉ କାଳୀ ପୂଜା ଟା ବି ତାଙ୍କର ବହୁତୁ ମାନେ ଭଲରେ କ ଚନ୍ତୀ ମିନା ବଜାର ଏରିଆ ପକଉଚନ୍ତି ସବୁ ବହୁତୁ ଭଲରେ ହଉଚି ମାନେ କାଳୀ ପୂଜା ଆଉ ଆଉ କାର୍ତ୍ତିକେଶ୍ୱର ବହୁ ତୁ ଭଲରେ ହଉଚି ମୁଁ ସେତେଅଳକୁ ଯାଏ ମାମୁଁ ଘର ବୁଲିକିନା ଆସେ ଆଉ। ଆଗରୁ କିନ୍ତୁ ଛୋଟ ଏଳେ ବହୁତୁ ଯାଉ
ଛେ ହଁ ମୁଁ କଇଲି ଛୋଟବେଳେ ଯେତେ
ଆମ ବୋଉର ବୁଢୀ ମା ଯିଏ ଥିଲେ ସେମାନେ ବହୁ ବହୁତୁ ବର୍ଷ ଯା ଏ ବଞ୍ଚିଚନ୍ତି ଆଗ କାଳ ମଣିଷ ନା ସେ ମାନେ ସ ପରେ ପୁରା ବଞ୍ଚିଛନ୍ତି ସେ ଏବେ ଆଉ ନଷ୍ଟ ହେଇଗଲେଣି ଆଉ ନାହାନ୍ତି। କିନ୍ତୁ ମୁଁ ଛୋଟବେଳେ ଯେତେବେଳେ ଯିବି ଖାଲି ମତେ ଖାଲି ଟ୍ୟୁସନ କରେ ଖାଲି ପାଠ କଥା ସବୁବେଳେ ଖାଲି ଯେ ଯେତବେଳେ ଯିବି ପାଠ ମୋ ବୋଉ କୁ କହିବି ମୁଁ କହିବି ତୋ ବୁଢୀ ମା ଗୋଟେ ଏ ମଣିଷ ମୁଁ ଯେତେବେଳେ ଗୋଟେ ଆସିବି ମାମୁ ଘର ଆସିବ ଗୋଟେ ବୁଲାବୁଲି କରିବ ନା ଖାଲି ପା ପାଠ ପଢୁଥିବ ଖାଲି ପାଠ ଖାଲି ପାଠ ପଚାରୁଥିବ। ଓ ହେଇ ହୋ ହଉ ହଉ। କଣ କହିଲେ?
ହେଲେ ଆପଣଙ୍କ ଅଜା ଆଇ ଅଛନ୍ତି?
ନାଇଁ ମୋ ଅଜା ନଷ୍ଟ ହେଇଗଲାଣି ମୁଁ ଶସ୍ ଷଷ୍ଠ ପଢ଼ୁଥିଲି ଯେତେବେଳେ ମୋ ମଜା ଚାଲିଗଲେଣି ଆଉ ମୋ ଆଈ ଅଛନ୍ତି।
ଆଛ ଏବେ ମ୍ୟାରେଜ ପରେ କେବେ ଯାଇଚ ନ୍ତି ଅଜା ଘରକୁ ମାନେ ମାମୁଁ ଘର ବୋଲି?
ହଁ ହଁ ମୁଁ ତ ଯାଇଥିଲି ଛୁଆ ବର୍ଷକର ହେଇଥିଲେ ନେଇକି ନେଇକିନା ଯାଇଥିଲି ପୁରା ମାସେ ପାଖାପାଖି ରହିକିନି ଆସିଥିଲି।
ହଁ।
ହଉ ଟିକେ ଜୋରରେ ବର୍ଷା ପକେଇଲାଣି ଆଉ ମୁଁ ଟିକେ ରଖୁଚି ଆଉ ଆପଣ ଫ୍ରି ହେଲେ କେତେବେଳେ କଲ୍ କରିବେ ଆଉ।
ଆଉ ପାଞ୍ଚ ସେକେଣ୍ଡ କଥା ହେଇ ପଡନ୍ତୁ ଟାଇମି ହେଇନି। ଅ ହଉ ହଉ ଯାଆନ୍ତୁ।